ହାଲୋ। ଏ ଯୋଉ ହଁ ଜ-ଆଜ୍ଞା
ରେ କଥା କ୍ଲିୟର୍ ଯାଉଚି ତ? ଆଚ୍ଛା।
ଉଁ, ଆପଣ ଯୋଉ ପଚାରୁଥିଲେ କଲେଜେ କଥା ଅ, ସେ ହଉଛି କି ଆମର
କୁହନ୍ତୁ।
କହୁନାହାନ୍ତି ଆ
ହଁ ମୁଁ ଏଇଆ କହୁଥିଲି କି ଆପଣଙ୍କ ଯୋଉ କଲେଜ୍ ରେ କଥା କହୁଥିଲେ
ଆପଣଙ୍କ କଲେଜ୍ ରେ ତିନି ବର୍ଷ କୋର୍ସ ଟା?
ଆଜ୍ଞା।
ସେଟା ବେସିକାଲି କମ୍ପ୍ୟୁଟର ସାଇନ୍ସ ରେ ପଢ଼ାଯାଉଛି କଣ ସଫ୍ଟୱାୟାର ଉପରେ ପ୍ରୋଗ୍ରାମିଙ୍ଗ ଡା ସେଟା ଏବଂ ଇଣ୍ଟରନେଟ ସମ୍ବନ୍ଧିୟ କିଛି ପାଠ ପଢ଼ା ଯାଉଛି।
ହଁ ହଁ।
ବେସିକାଲି କମ୍ପ୍ୟୁଟର ନଲେ ଜୋ ଉପରେ ବେଶୀ ପଢା ଯାଉଛି ନା ଆମର ଯେମ ତିକି କୋଡିଙ୍ଗ ଲାଇନ୍ ଯୋଉଗୁଡା ହଉଛି।
ହୁଁ।
ଯେମିତି କି ପିଜି ଡି ସିଏ ପିଜି ଡି ସିଏ ଡିସିଏ କୋର୍ସ ରେ ଯାହା ରହୁଛି ସେଇୟା ରହୁଛି। ନାଁ କିଛି ଅଲଗା ଯେମିତି କୋଡ କୋଡିଙ୍ଗ ରେ ରହୁଛି ତାପରେ ୱେ ଡେଭଲମେଣ୍ଟ ର।
ହୁଁ ହୁଁ ଆମର ଅଧିକାଂଶ? ଏଇ ଡେଭଲମେଣ୍ଟହରିକା ଉପରେ କୋଡିଙ୍ଗ ଉପରେ ରହୁଛି ଯେମିତି କି ବେସି ଜା ଭା ଆଇଥ୍ରନ ଡାଟା ଷ୍ଟ ଚର ଆଉ ଅ ଆଉ ଢି ଏ ଏସ୍ ଏହି ସବୁ ଟାଇପ୍ ର କୋର୍ସ ରହୁଛି ତ ଆମର ପ୍ରଥମ ସେମିଷ୍ଟରରେ ହଁ ହଁ ହଁ କଣ? ଗୋଟେ ଏଜ୍ଜାମକୁ ଆମେ ଦିଟା ଲେଖା କୋର ପେପର ଦଉ ହେଲେ ଆମର ସିକେ ଯୋଉ ପ୍ରଥମରେ ଦେଇଥିଲୁ ସେକେଣ୍ଡରେ ଏବେ ଆମେ ତିନିଟା ଲେଖା ଦଉଛୁ ତ ଥାର୍ଡ ପୁଣି ଆହୁରି ଛେମିତି ତିନିଟା କି ଚାରିଟା ଲେଖା ଦବୁ।
ଆଚ୍ଛା ଆଚ୍ଛା ଆପଣଙ୍କର ମେଟ୍ରିକ୍ କୋଉ କ୍ଲାସ୍ ଥିଲା?
ମାଟ୍ରିକ୍ ମୋର ଏଜ୍ଜାର୍ଟ ମନ୍ଥ ଇଏ ଇୟର ଟା ମନେ ପଡୁନି କହିପାରିବିନି।
ନାଇଁ ଇଅର ର କଥା କହୁନି ଆପଣଙ୍କର ଡିଭି ଜନ୍ ଟାଇପ୍ ର କଣ ଥିଲା ସେ ଥିରେ ଆମେ ଆଚ୍ଛା ଆଚ୍ଛ ଠିକ୍ ଅଛି। ତାଲେ ପଢା ଉପରେ ଆପଣଙ୍କୁ ବେଶୀ ଯଉ ଅଧିକ ଧ୍ୟାନ ଦେଇଛନ୍ତି ଆଉ ଭଲ ଯୋଉଟା କି ନିଜ ପାଇଁ।
ଆଜ୍ଞା
ଓହୋ। ଆଉ ରଜ ବିଷୟରେ କିଛି କହିପାରିବେ ରଜ ତ କେମିତି କଣ ପାଳନ କଲେ ସବୁ?
ଆଚ୍ଛା ହଁ ରଜରେ ତ ଏମିତି। ରଜରେ ତ ଏମିତି ଉଁ ଆମେ। ଆଉ ତିନିଟା ଦିନ ତ ସ ଅଧିକାଂଶ ପାଳନ କରାଯାଏ। ସବୁ ଜାଗାରେ କୋ ଏଇ ଜାଗାରେ ତ କି ଚାରି ଦିନି ପାଳନ କରନ୍ତି ହେଇଥିବ ଯଦି। ହେଲେ ଆମେ ପ୍ରଥମ ରଜରେ ସବୁ, ଭଉଣୀ, ମାନେ ଏମିତି ବାହାରକୁ ବୁଲିବାକୁ ଯାଇଥିଲୁ। ତାପର ରଜରେ ଆମେ ସବୁ ଏଇ ରଜ ସଂକ୍ରାନ୍ତି ଯୋଉ ଟାଇମ୍ ରେ। ତ ଆମର ସବୁ ରଜ ଉତ୍ସ ପଡେ। ତ ସେଠିକି ସବୁ ଯାଇକି ବୁଲାବୁଲି କରିକି ଆସିଥିଲୁ। ରଜରେ ଠି ଆଲୋ ଆଲୋ ଦୋଳି ଖେଳିଲୁ। ପାନ ଖାଇଛୁ ବହୁ ଜାଗାରେ ବୁଲାବୁଲି ବି କରୁଛୁ ନୂଆ ଡ୍ରେସ୍ ବି କିିନ୍ଧିଛୁ। ଆଉ ମେହେନ୍ଦି ଲଗେଇବା ଏ ତ ରଜରେ ମୁଖ୍ୟ କାମ ହ।
ଖ୍ୟ କାମ ରଜର ରଜର ମଜା ହେଲା ରଜ ପାନ ତା ସହିତ ତା ସହିତ ଦୋଳି ଏବଂ ଘରୋଇ ଘରୋଇ ଘରୋଇ ହେଲା ଘରର ଯାବତୀୟ ପିଠାପଣା।
ଆଜ୍ଞା।
ତାର ମହତ୍ଵ ବହୁତ୍ ବଢେଇ ଦିଏ ରଜ ର।
ଆଜ୍ଞା।
କିନ୍ତୁ ପୂର୍ବ ଭଳି ରଜରେ ହୁଏ କଣ ନା ଆକାଶର ମେଘା ଛର୍ଣ୍ଣ ତ ରୁହେ। ଏବେ ଜଳବାୟୁ ପ୍ରଦୂଷଣ ହେବା ହେତୁ ଖରା ତ ଅଧି କ ହେଇଯାଉଛି ଯାଉଛି ରଜ ଟା ବି ସେତ ରଜ ଭଳିଆ ଜଣାପଡ଼ୁନି ଦୀର୍ଘ ପନ୍ଦର ବର୍ଷ ସତର ବର୍ଷ ପୂର୍ବରୁ ରଜରେ ଗାଁ ରେ ଉଲ୍ଲାସ ଏତେ ମଜା ଲାଗେ ମାନେ ରଜ ପାଗ କୁହାଯାଏ ପରା ଏଟା। ଆଗ ଚେଞ୍ଜ ହେଲା ମାନେ ତାର ମାନେ ଭାରତୀ ମାତା ମାନେ ଭାର କିଏ ପୃଥିବୀ ମାତା ସେ ବର୍ଷା ଟିକେ ଟିକେ ପଡିଯାଇଛି। ତ ସବୁଆଡେ ସବୁଜ ହେଇ ଆସିଥିବ ଗଛ ପତ୍ର ସବୁ ପତ୍ର କଅଁଳି ଯାଇଥିବ। ସବୁଆଡେ ସବୁ ଯବନ ସବୁ ଯବନ ଦେଖିବାକୁ ମସ୍ତ ଲାଗେ। ଏବଂ ତା ସହିତ ଆକାଶର ଯୋଉ ସେ ଆକାଶର ଆକାଶରେ ସେ ଯୋଉ ନିଆରା ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖିଲେ ମନ ପୁରା ବିଭର ଟାଇପରେ ହେଇଯାଏ। ଭଲ ଲାଗେ ସେଟା ଦେଖିବା ପାଇଁ କିନ୍ତୁ ଏ ଏବେ ପ୍ରଦୂଷଣ ହେତୁ ଖରା ତ ପ୍ରବଳ ଲୋକ ମ କ ମନ ସେ ଉଲ୍ଲାସ ବି ରହୁନି। କିନ୍ତୁ ସହର ଅପେକ୍ଷା ଗାଁ ମାନଙ୍କରେ ଆଜି ପର୍ଯ୍ୟନ୍ତ ରଜ ପାଳ ରଜ ଟା ଭଲରେ ପାଳନ ହଉଛି କାରଣ ଯେ ଲୋକ ପ୍ରାୟତଃ ବାହାରେ ସର୍ଭିସ କରୁଛନ୍ତି। ସେମାନେ ସମସ୍ତେ ସେ ରଜ ଛୁଟି ରେ ଘର କୁ ହିଁ ପଳାଇ ଆସନ୍ତି।
ହଁ ଆଉ ରଜରେ ବି ତ ଏଥରକ ବି ବହୁତ ଖରା ହେଇଥିଲା। ରଜରେ ବେଶୀ ଆ ଇଏ କୋହଲିଆ ପାଗ ଥାଏ ଯେମିତି କି ବର୍ଷା ଆସୁଥିବ ଅଳ୍ପ ଟିକେ ହେଇକି ପଳେଇ ସେମିତି
କହୁଥିବ ସେ ପୁଣି ପଳେଇ ଯାଉଥିବ ସେ ମଜା ଗୋଟେ ଅଲଗା ଲାଗେ।
ହୁଁ।
ଆଚ୍ଛା ଆଉ ଆପଣଙ୍କୁ ଅ ପନିପରିବା ତ କହିଲେ ଏତେ ଖାଇବାକୁ ଇଚ୍ଛା ନାହିଁ ଫଳ ମୂଳରେ ଭଲ ଖାଇବା ଇଚ୍ଛା କୋଉଟା ?
ହୁଁ ଫଳରେ ଏମିତି ଦେଖିବା ବଲେ ଅଙ୍ଗୁର ସେଉ ଆଉ ଲିଚି ଏଇଗୁଡା ଯଉ ଖାଏ। ଆପଣଙ୍କ ରଥଯାତ୍ରାରେ ପୁରୀ ଯିବାର କଣ ଉ ଭାବୁଛନ୍ତି ନା ରଥଯାତ୍ରା ଘରେ ରୁହନ୍ତି?
ନାଇଁ ରଥଯାତ୍ରା ମୁଁ ଲାଇଫରେ ଯେତେଥର ମୁଁ ଚାହିଁଛି ରଥଯାତ୍ରା ରତା ଦିନ ହଉ କିମ୍ବା ବାହୁଡ଼ା ଦିନ ହଉ ମ ଆଇଦରେ ରଥଯାତ୍ରା ପୂର୍ବଦିନ ଯାଇକି ଫେରିକି ଆସେ ପୁରୀ ନହେଲେ ଯେକୌଣସି ଜାଗାରେ ମହାପ୍ରଭୁଙ୍କ ମନ୍ଦିର ଅଛି ତା ପୂର୍ବରୁ ସେ ଏରିଆ ଥିବ ହୁଏତ ସେ ଜାଗାକୁ ମୁଁ ଯାଇଥିବି। ପୂର୍ବ ଦିନ ଯାଇଥିବି ନଚେତ ନଚେତ ବାହୁଡା ଦିନ ପରଦିନ ଯାଇଥିବି ମୋର ସେଇଭଳିଆ ଡୋରି ତ ସେମିତି କେବେ ଲାଗିନି। ସେ ଲାଗିନି କି ସେଟା ଆମେ ନିଜ ମନକୁ ବୁଝେଇବା ପାଇଁ କହୁଛେ କି ନାଇଁ ଆମ ପାଖେ ଏବେ ଡୁରି ଲାଗିନି କିନ୍ତୁ ଆମେ ଯେପର୍ଯ୍ୟନ୍ତ ନିଜ ମନରେ ଇଚ୍ଛା ନ କରିଛେ ତ କଦାପି ଯାଇପାରିବନି ଆଉ ନିଜେ ନ ଯାଇକି ସେଟାକୁ ଆମେ ବାହାନା କରିୁଛେ ନା ଆମର ଭଗବାନଙ୍କ ଡରେ ଲାଗୁନି ସେଟା କିନ୍ତୁ ସେ ବାଖ୍ୟା ଟା ନିଜର ଗୋଟେ ଇଚ୍ଛା ଶକ୍ତି ଥିବ। ତାହେଲେ ଯାଇ କାମ ତ ଏପଟ ସେଟ ରହୁଛି ଆଉ। ସେତିକି ରହିଲ କଥା ଆପଣ ଦଶହରା ଉପଭୋଗ କଲେ ଠିକ ରେ।
ଦଶର ତ ଆର ବର୍ଷ ଯାହା ହୁଁ କରିଥିଲି। ଅଁ ଆର ବଛ ଦଶହରରେ ବହୁତ ମେଢ ବୁଲ ଦେଖିଛି। ଭୁବନେଶ୍ଵର କଟକ ସବୁ ମେଢ ମୁ ବି ଭଲସେ ଦେଖିଛେ।
ବର୍ତ୍ତମାନ ଦଶରା ଟା କଟକରେ। ପୁରାତନ କିନ୍ତୁ ଭୁବନେଶ୍ୱର ରେ ଯୋଉ ଆଡ଼ମ୍ବରେ ବର୍ତ୍ତମାନ। ହଉଛି ସେ କଟକ ଠୁ ବି ଆହୁରି ଭଲ ହଉଛି କଟକ ରେ ଟିକେ ଭଲ ହଉଛି କିନ୍ତୁ। କଂଜେଷ୍ଟେଡ ହେଇ ଯାଉଛି ଟ୍ରାଫିକ ଜାମ ସେଥିପାଇଁ ହଉଛି ତେଣୁ ଲୋ ଲୋକ ମାନଙ୍କର ସବୁ ମେଢ କୁ ଏକା ସାଙ୍ଗେ ଦେଖିବାର ସମ୍ଭବ ହେଇପାରୁନି କି ଭୁବନେଶ୍ଵର ହଉଛି କଣ ଶହୀଦ ନଗରଠୁ ଆରମ୍ଭ କରି ନୟାପଲ୍ଲୀଠୁ ଦେଖିକି ସବୁଆଡେ। ଫ୍ରି ଫ୍ରି ଜାଗା ରାସ୍ତା ଚଉଡା ଅଛି ଯେହେତୁ ରାଜଧାନୀ। ତାର ତ ସବୁ ସମସ୍ୟାର ସମାଧାନ ଟେ ହେଇକି ଅ ଅଛି ତଣୁ କିରି ସେଠି ଟିକେ ଭଲ ଲାଗେ ବଡ ବଡ ତୋରଣ ବି ଆହୁରି ହୁଏ ସେଠି ବି। କଟକ ଅପେକ୍ଷା ବଡ ତୋରଣ ହୁଏ ସେଠି।
ଭୂବନେଶ୍ଵର ରେ ହଁ।
ଭଲ କରୁଛି ରାଜଧାନୀ ଧୀନି ଲୋକ କଟକ ଅପେକ୍ଷା ସେଠିକା ଲୋକ ବି ବହୁତ ଭଲ। ଏଁ। ମାନଙ୍କର ଅବଦାନ ରହୁଛି।
ଆପଣଙ୍କ ସେଠି ଅଧିକା କଣ ଅଧିକା ପୂଜା ପର୍ବ ହୁଏ।
ଆମର ସେଇ ଗାଁ ରେ ଯୋଉ କୁହନ୍ତିନି ଓଡିଆ ମାନଙ୍କର ବାର ମାସ ତେର ପର୍ବ।
ଆଜ୍ଞା।
ହଁ ଆମର ସିଆଡେ ସବୁ କାର୍ତ୍ତିକ ମାସରେ ଆମର ହୁଏ ଏଠେ। କାର୍ତିକେଶ୍ଵର ଙ୍କ ପୂଜା ସେଟା ନିଶା ମଙ୍ଗଳବାର ଓଷା ଗୋଟେ ଗାଁରେ ଆମର ହୁଏ। ଯୋଉଟା କି ପ୍ରସ ପ୍ରସିଦ୍ଧ ଏଠେ। ପ୍ରସିଧ୍ୟ ସାତ ଦିନ ପାଇଁ ସେ ଯାତ୍ରା ଲାଗିକି ରୁହେ ଏଠେ ସେ ଗାଁରେ ଆମର ସା ସାତ ଦିନି ଯାକ ଲାଗିକି ରୁହେ ଏବଂ ସେ ତା ଥେରେ କାର୍ତ୍ତିକ ଙ୍କର ପୂଜା ହୁଏ। ଗାଁରେ ନଅଟା ଜାଗାରେ ତୋରଣ ହୁଏ। ଗାଁ ହିସାବରେ ବଡ ବଡ ତୋରଣ ହୁଏ ନଅଟା ଜାଗାରେ ହୁଏ ସାତ ଦିନ ଲାଗେ। ଆଉ ନିଶା ମଙ୍ଗଳବାର ହୁଏ। ଗୋଟେ ରାତି ଗୋଟେ ରାତି ଯୋଉଟା କି ବାହାର ଦେଶର। ଉଁ ବାହାର ଯୋ ମାନେ ଗାଁ ଗହଳି ଲୋକର ବାହାର ଜିଲ୍ଲାରେ ବି ଲୋ ଲେଡିଜ ମାନେ ଆସିକିରି ମାଙ୍କ ପାଖରେ ଆଧିଆ ପଡନ୍ତି। ସେ ଆଧିଆ ପଡିକି ତାଙ୍କ ମନସ୍କାମନା ପୂରଣ କରନ୍ତି ଯେମିତି କିି। ଅଁ ଧର ଯୋଉ ମାନ ଅପୁତ୍ରିକ ରହୁଛନ୍ତି ବାହାଘର ପରେ ସନ୍ତାନ ସନ୍ତତି ପାଇଁ। ସେମାନେ ଏଇଟା ଆ ଆସିକି ଆଧିଆ ପଡନ୍ତି ଏବଂ ସକ୍ସେସ ବି ହୁଅନ୍ତି ତା ନଜରେ ବି ଅଛି। ସେଇଟା ନିଶା ମଙ୍ଗଳବାର କୁହାଯାଏ ସେଠି ଆମର ଭଲ ଧରଣରେ ଏଇଟେ ହୁଏ। ମହାଡମ୍ବରେ ଏବଂ ସାତ ଦିନ ଯାକ ଯାତ୍ରା ଲାଗିକି ରୁହେ। ସେଟା ହୁଏ ତା ସହିତ ରଜ କୁ ରଜ ହୁଏବାକି ଯେମିତି କହିଲି କି। ବାର ମାସେ ତେର ପର୍ବ ସେ ଗାଁ ସେଇଟା ହିଁ ସବୁ ହେଇଥାଏ। ଅବସ୍ୟ ସମ ସହରାଞ୍ଚଳ ରେ କିଛି ଜଣା ପଡେନି ଖାଲି ସେଇ ଦଶରା ଟା ହେଲା। ରଜ ହେଲା ଏଇଗୁଡା ଜାଣିବେ କିନ୍ତୁ ଅଲଗା ଜିନିଷ ଟାକୁ ଏତେ ନଜରକୁ ଆସେନି।
ଆଜ୍ଞା। ଏବେ ତ ସର ଗଣେଶ ପୂଜା ବି ବହୁତ ଆଡମ୍ବରର ସହ ମନା ହଉଚି ଭୁବନେଶ୍ୱର ରେ।
ହଁ ଗଣେଶ ପୂଜା ଆମର। ପାଖ ପାଖ ଗୋଟେ ଫର୍ଟି ଫାଇଭ୍ କିଲୋମିଟର ଗୋଟେ ଅଛି ଏରିଆ ତାଲଚେର ଅଛି। ସେଠେଇ ହୁଏ ଭଲ ବି ଗଣେଶ ପୂଜା ଏବେ ଗଣେଶ ପୂଜା ଆମର ପାରାଦୀପ ରେ ବି ଭଲ ହୁଏ। ଏ ଆଉ। ବିଶ୍ଵକର୍ମା ପୂଜା ଏ ଆମର ହୁଏ ନାଲକୋରେ ଗୋଟେ ହୁଏ ସେପଟେ। ପାରଦୀପ ରେ ବି ହୁଏ ଇଣ୍ଡଷ୍ଟ୍ରିଆଲ ଏରିଆ ନେଇକରି ବି ହଉଛି।
ବିଶ୍ୱକର୍ମା ପୂଜା ଟା ଅଧିକା ଭଲ ପାରାଦୀପ ରେ ହୁଏ ନା ଅଲଗା କୋଉଠି ହୁଏ?
ମାନେ ପାରାଦ୍ୱୀପ ରେ ତ ନାଲକୋ ରହୁଛି ଆମର। ଅନୁଗୁଳ ଜିଲ୍ଲା ଗୋଟେ ଅଛି ନାଲକୋ ଅ ସେଇଟା ଭଲରେ ଆଡମ୍ବର ହୁଏ, ଆମ ଏରିଆ ରେ ସେପଟ ପାରାଦୀପରେ ବି ହୁଏ ଦିଟା ଆମର ଭଲ ଜାଗାରେ ହୁଏ।
ଆଜ୍ଞା ଆଜ୍ଞା।
ଆ ବର୍ତ୍ତମାନ ଧର ଆମେ କହିବା କି ଗଣେଶ ପୂଜା ସେଏ ତ ମହାରାଷ୍ଟ୍ର ର ପ୍ରସିିଦ୍ଧ।
ହଁ ହଁ ହଁ।
ମହାରାଷ୍ଟ୍ର ପଟିକୁଲାର କଣ ମହାରାଷ୍ଟ୍ରୋଟାଲ ଅଲଣ୍ଆରେ ମହାରାଷ୍ଟ୍ର ରଛି ଦୁର୍ଗା ପଜା କହିଲା କଣ କଟକ ଦୁର୍ଗା ପୂଜା କହିଲେ ଆମର କାଲକାଟାରେ ବି ହଉଛି ସବୁଠୁ ପ୍ରସିଦ୍ଧ। ସେ ପ୍ରସିଦ୍ଧ କିନ୍ତୁ ଆମ ନଜରରେ ଯେତିକି ଆମ ନଜରକୁ ଆସୁଛି ଆମେ ସେଇଟା ଦେଖିକି କହିବା।
ଆଜ୍ଞା।
ସେଇଟା ହେଲା କଥା ଆଉ ନଜର ଟା ଆମ ଯେତିବାଟକୁ ଗଲା। ଥରେ ଯଦି ଆମେ ୱାନ୍ସ ଦେଖିକି ଆସିଲେ ଆମେ ସପୋଜ କଟକରେ ଦେଖିଲେ ଦୁର୍ଗା ପୂଜା। ଦେନ ଆମେ କାଲକାଟା ଗଲେ। ସେଟା ଦେଖିଲେ କିଛି ନିଆରା ଲାଗିବ କାରଣ ଯେହେତୁ ପୁରାତନରେ ସେମାନେ। ତାଙ୍କର କିଛି ନୂଆ ନୂଆ ଢଙ୍ଗ ସିଏ କରୁଛନ୍ତି ସେଠିକାର କାରିଗର ଆସିକି ଆମ କଟକରେ ତୋରଣ କରୁଛନ୍ତି।
ଆଜ୍ଞା।
ତାହେଲେ ଅଭିଅସଲି ସେମାନେ ହିଁ ଭଲ ରହୁଥିବେ ଆମଠାରୁ।
ଆଜ୍ଞା। ଠିକ ଅଛି। ଆଜ୍ଞା ରଖୁଛି।
ଆଜ୍ଞା।